ବନ୍ଧୁ, ଜୟ ଜଗନ୍ନାଥ! ଜୟ ଜଗନ୍ନାଥ! ଆଉ, ଏବେ କଣ କରୁଚନ୍ତି? ଆଜ୍ଞା। ଆଉ ଉମ୍ ବର୍ଷା କେମିତି କଣ ହୋଉଛି ଆପଣଙ୍କ ସିଆଡେ?
ବର୍ଷା ହଁ, ପକ୍ ପକେଇଥିଲା ଟିକେ, ଏବେ ଛାଡି ଯାଇଛି ବୋଧେ! ଆଉ ପାଗଟା କିନ୍ତୁ, ସେମିତି ମେଘୁଆ ମେଘୁଆ ଦେଇଛି।
ଆଜ୍ଞା, ବର୍ଷା ହଉଛି।
ହଁ, ବର୍ଷା ହଉଥିଲା। ଦିହପରେ ଟିକେ ହଉଥିଲା। ମୁଁ ଫେରିବା ବେଳେ କଲେଜରୁ। ଏବେ ଛାଡି ଯାଇଛି।
ଆଜ୍ଞା, ଟିଏ ବର୍ଷାତ ଉଁ ପାଣିପାଗ ଚେଞ୍ଜ ହଉଛି। ଟିକେ, ଦେଖିକିରି ଚଳିବେ। ନହେଲେ ଥଣ୍ଡା ଫଣ୍ଡା ହଉଛି।
ହଁ, ହଁ ଆଜ୍ଞା! ଏଇଟା ତ କୁହନ୍ତୁନି, ଥଣ୍ଡା ଏବେ ଯାଇଥିଲି-ଲି। ଆପଣଙ୍କୁ କହୁଥିଲି କି କାହାକୁ କେଆଣି! ମୋର ଠିକ୍ ସେ ମନେ ପଡ଼ୁନି। ଯାଇଥିଲୁ ଆମେ ପୂର୍ବରୁ ବର୍ଷାରୁ ଓଦା ହେଇଥିଲୁ। ତା'ପରେ ଗାଧା ଗାଧି କରି ଅ ଖରା ଦିନେ ଗାଧା ଗାଧି ଦି-ଦି ଥର ତିିନ୍ ଥର ଲାଖେ ହୋଇଯାଏ, ଯେହେତୁ ଥଣ୍ଡା ହେଇଥିଲା। ତା'ପରେ ଏବେ ଚାରି ଦିନ ତଳେ ଦେବସା ସ୍ନାନ ପୂର୍ଣିମାକୁ ପୁରୀ ପଳେଇଥିଲୁ। ସେଠି ସମୁଦ୍ର କୂଳରେ ଦି ଘଣ୍ଟା ଏକାଥରେ ଭଲ କିି ସବୁ ଯାଇଥିଲୁ। ଆମ କଜିିନ ମାନେ ଯାଇଥିଲୁ ତ ଭଉଣୀ ମାନେ, ଆଉ ଭଲ କି ଗାଧେଇ ଦେଇଛୁ ସମୁଦ୍ରରେ, ତା'ପରେ ଏବେ ପରଦିନ ଗୋଟେ ବାହାଘରକୁ ଯାଇଥିଲୁ ଯେ, ସେଠି ବର୍ଷା ପକଉଥିଲା ସେ ବର୍ଷାରେ ବି ଆମେ ନାଚି ଦେଇଛୁ। ଭାଇ ବାହାଘର ତ!
ଆଜ୍ଞା।
ଯେ ଭଲ କି! ସେ ସବୁ ସବୁ ଆଡୁ ହେଇକି ଥଣ୍ଡା ଯେ, କାଲି ତଣ୍ଟି ଫଣ୍ଟି କିଛି ଫିଟୁ ନ ଥିଲା।
ଆଜ୍ଞା।
ଆଜି ଟିକେ ରିଲିଫ ଲାଗୁଛି। ଟିକେ ଭଲ ଲାଗୁଛି। ଅଦା ଫଦା ଖାଇଲା ପରେ ଟିକେ ଭଲ ଲାଗୁଛି ଆଉ।
ଚ ନା ଖାଉନାହାଁନ୍ତି।
ହଁ ହଁ, ସେଇଟା କେମିତି ସ୍କିପ୍ କରିହବ! ସେ ଆମର ଜଣେ ଭାଇ ଖାଇ ଖାଇ ତାଙ୍କ ଗୋଟେ ସେ ପରା ଚିହ୍ନା ହେଇଗଲେଣି।
ଆଜ୍ଞା, ଶମ୍ଭୁ କଲେଜ ଟାଇମ୍ ରେ ସମସ୍ତଙ୍କର ସେଇଆ।
ନାଁ ନାଁ।
ଆଜ୍ଞା।
ସେ ବଢିଆ ବନାନ୍ତି ଆକଚୁଆଲି ଗୁପ୍ ଚୁପ ଟା ତାପରେ ଟା ମତେ ଲାଗେ ବଧେ ସେଟି ବେଷ୍ଟ ବନାହାନ୍ତି ଆଉ ଯୁଆଡେ ଗଲେ ମତେ କାହାର ଖରାପ ପାଣି ଭଲ ଲାଗୁନଥିବ କାହାର ଶିପା ଲାଗୁଥିବ ସେ ଯୋଉ ଗୁପଚୁପ୍ ଟା କିନ୍ତ ତାଙ୍କର ସବୁ ପରଫେକ୍ଟ ଥିବ ପୁରା ଖଟା ପାଣିଟା ଖଟା। ମତି ଯିବ ଆଉ ଘଣ୍ଟୁର ବାଦାମ ଫାଦାମ କରେଇଛି । ଗୁପ୍ ଚୁପ୍ ତ ଗୁପଚୁପ ଆଉ ସେଇ ତାକୁ ପୁଣି ଆଉ ଜଜ କରିହବ ନା।
ଆଜ୍ଞା ଗୁପଛୁପ ଯାହାଲେ ଝିଅ ପିଲାଙ୍କ ଫେଭରିଟ ଖାଦ୍ୟ ଆଉ।
ନାଇଁ ସେମିତି ତ କିଛି ନାଇଁ ମୋର ତ ଏମିତି ଫେବରାଇଟ ଗୁପଚୁପ ଖ ଖାଇ ମେ ସାଙ୍ଗ ମାନଙ୍କ ସାଙ୍ଗରେ ଖାଇ ବୋଲି ଖାଇଛି ଫେବୃଆରୀ କହିଲେ ଉଁ ବିରିୟାନୀ ଟାକୁ ବେଶୀ ଖ ବିରିୟାନୀ।
ଆଜ୍ଞା।
ସେ ଝିଅ ପିଲା ଙ୍କ ଫେବରାଇଟ ବୋଲି ଗୁପଚୁପ।
ହଁ ଆଉ ବିରିୟାନୀ ଚିକେନ ବିରିୟାନୀ ନା ମଟ
ଉୁଁ ହୁଁ ହୁଁ ଆ ମୁଁ ଆଇଁଷ ଛାଡି ଦେଇେଇଛି ଆଜ୍ଞା ତୁଳସୀ ମାଳି ପକେଇଛି।
ଆଜ୍ଞା କହିଲେ ତ ଫେବରରେଟ ନା ସେଥିପାଇଁ ପଚାରିଲି।
ଭେଜ ବିରିୟାନୀ।
ଆଜ୍ଞା ଭେଜ ବିରିୟାନୀ ହଁ ଭେଜ ବିରିୟାନୀ। ଭେଜ ବିରିୟାନୀ କଥା କହିଲ।
ହଁ ମୁଁ ଖାଇଲା ବେଳେ ପୁରା ଦାବିକି ଖାଉଥିଲି ଯୋଉ ହୁଁ। ବି ଆଇଁଷ ଫାଇଁଷ ସବୁରେ ଦାବିକି ଖାଉଥିଲେ ଏବେ ଛାଡିଦେଲା ପରେ ଆଉ ସେ ସବୁ ପ୍ରତି ମନ ନାହିଁ। ମିଆଁଉ।
ଆଜ୍ଞା ଆଉ ଆମେ ତ ବିରିୟାନୀ ଥରେ କରିଥିଲୁ ଭେଜ ବିରିୟାନୀ ଯୋଉଟା କହୁଛ। ଆମର ସାଙ୍ଗ ଜଣେ ତିଆରି କରିଥିଲେ ପୁରା ଭଲ ଭାଗରେ କରିଥିଲେ ସେ ସେ ବି ଅଛନ୍ତି ହାଇଦ୍ରାବାଦ ରେ ସେ ଆସିଥିଲେ ଘରକୁ ଯେତେବେଳେ। ଦିଇଥର ଆସିକି ଦିଇଥର ଗଲେଣି ଆଜ୍ଞା ସିଏ ପରା ସେ ପୁରା ସେଭେ ଅଛନ୍ତି। ସେ ଆମର ବିରିୟାନୀ ହେଲେ ସ ତିଆରି କରିଦିଅନ୍ତି ଆମେ ଦୋକାନରେ ଖାଇବାକୁ ତ ଭଲ ପାଉନା। ତାପରେ ଆମର ପୁରା ଭଲ ସେ ବନା ହେଇଥିଲା ପୁରା ମାନେ ସବୁ ପ୍ରକାର ପରିବା ପଡି ହେଇଥିଲା। ନାଇଁ ନାଇଁ ମାନେ ଖାଇ ଖାଇକି ଆଉ ଖାଇପାଇଲୁ ଲାଷ୍ଟକୁୁ ମାନେ ଭୋପଡା ହେଲା।
ଏହେ ବିରିୟାନୀ ଫୋପାଡଆ କଥା ମତେ କୁହନ୍ତୁନ ଆଜ୍ଞା ଭାରି ବାଧୁଛି।
ଆଜ୍ଞା ସେ ଭଲ ବି ବହୁତ ଭଲ ଭାଗରେ ବି ଦମ ଟା ବି ଭଲ ଭାର ଦେଇଥିଲେ।
ବା ଆମେ ଥରେ ସେମିତି ଘରେ କରିୁଥିଲୁ ମତେ ଟିକେ ସେଇ ବିରିୟାନୀ ଫିରିୟାନୀ ଘରେ ବନେଇବାକୁ ଭଲ ତେଣୁ ମୁଁ ବି ସେମିତି ଘରେ ବୋଉ କୁ କହିକି ବାହାରି ପରିଶ୍ରମରେ ତାକୁ ଝାବଡଡି ଜିନିଷ ଭଲନ ସେ କହେ ହୋଟେଲରେ ଯା କିଣ ଆ ଖାଇବେ ମତେ ଏତୁ ବେପାର କରନି। ଆମେ ତାକୁ ମାଡି ବସିକି ମୁ ମୁଁ ଆଉ ମୋଉ ବଡ ଭଉଣୀ ଦିଦି। ତାର ମୋର ମାଡି ବସି ତାକୁ କରିବା ପାଇଁ କହିଥିଲୁ। ସିଏ କହିଥିଲା ଯେ ଚାଷୀ ତ କଲାଣି ତାକୁ ଖାଲି ଆମେ ସବୁ ମାନେ ଡେଲୁ ସେ ତାର ରାନ୍ଧିଲା ଆମେ ଦମ ଦେଲା ଆଳକୁ ଟିକେେ ଆଉ ଶୀଘ୍ର କାଢିଦ ଦେଲୁ ନା କଣ। ସେଟା ଟିକେ ଯୋଉ ଅ ପକା ହେଇଥିଲା କଣ ଆଳୁ ଫ ଆଳୁ ସେ ଆଳୁ ଟା ଟିକେ ଟାଣିଥିଲା କୋବି ଟା ଟିକେ ଟାଣଥିଲା।
ଆଜ୍ଞା।
ଟିକେ ଟିକେ ଟାଣିଥିଲା କିନ୍ତୁ ଟେଷ୍ଟ ସ୍ମେଲ ଟା ବଢିଆ ଆସିଥିଲା କିନ୍ତୁ ଆଚୁଆ ବିରିୟାନୀ ଯେମିତି ମୁଁ ଖାଇଦିଏ ମତେ ବିରିୟାନୀ ବହୁତ ପସନ୍ଦ ଗୁପଚୁପ ହେଲେ ମୁଁ ଖାଇବିନି ଅଧା ଖାଇଦବି।
ବିରିୟାନୀ ଖାଇବେ ଯେ କିଛି ନାହିଁ ବିରିୟାନୀ ଟା ଖାଆନ୍ତ କିନ୍ତୁ, ଘରେ ପ୍ରସ୍ତୁତ କରି ଖାଆନ୍ତୁ କିଛି ହବନି।
ନାଇଁ, ଡେଲି କଣ ବିରିୟାନୀ ଡେଲି କଣ ବିରିୟାନୀ ଖାଇ ହାଉଛି ଯେତେବେଳେ ମନ ହବ।
ନାଇଁ ଯେତେବେଳେ ମନ ହବ ଯେତେକ ରୋଗ ମାନେ ଫାଷ୍ଟ ଫାଷ୍ଟଫୁଡରେ ରୋଗ ହିଁ ବାହାରୁଛି ଆପଣ ଟିକେ ଦେଖିକି ଚଳିବେ ନିଜେ ନହେଲେ ହରି
ଆଜ୍ଞା, ମୁଁ ଆଉ ଫାଷ୍ଟ ଫୁଡ୍ ଖାଉନି ଆପଣ ଜାଣିନାହାନ୍ତି ଆଉ ମୋବିଷୟରେ ମୁଁ ଜମା ଫାଷ୍ଟ ଫୁଡ୍ ଖାଉନି ଇଟାଲୀ ମାନେ ଏଇ ଫାଷ୍ଟ ଫୁଡ୍ ମାନେ କଣ ରୋଲ ଚାଉମିନି ମାନେ ଭେ ନନ୍ଭେଜ୍ ରେ ହିଁ ସବୁ ନା ନାଇଁ ଆଉ ନନ୍ଭେଜ ତ ମୁଁ ଖାଉନି ଟୋଟାଲି ଆଉ ଖାଇବି କଣ ଏ ଇଛା ତ ସେ କିଏ ହେଇଥିଲେ ଦୋସା ଆସିବ ଘରକୁ ନହେଲେ ବିରିୟାନୀ କେତେଳେ କେତେଳେ ସେମତି ସବୁବେଳେ ତ ନୁହଁ କେତେଳେ କେତେଳେ ଆଉ ନହଲେ ଘରେ ମୁଁ ପ୍ରାୟତଃ ପିଠା ଖାଇ ମତେ ପିଠା ଆଉ ରୁଟି ଏସବୁ ବହୁତ ପସନ୍ଦ।
ଆଜ୍ଞା। ଆମେ ଟୋଟାଲି ଫାଷ୍ଟ ଫୁଡ୍ ଖାଇବାକୁ ଭଲ ପାଉନା ଟୋଟାଲି।
କଣ କହିଲେ?
ଆମର ଟୋଟାଲି ଫାଷ୍ଟ ଫୁଡ୍ ଆମେ ଟୋଟାଲି ଫାଷ୍ଟ ଫୁଡ୍ ଖାଇବାକୁ ପସନ୍ଦ କରୁନା। କି ବାହାର ଜିନିଷ ଆମେ କେବଳ ଘର ଜିନିଷ ଯାହା ଖାଉଛୁ ଖାଉଛୁ ନହେଲେ ନାହିଁ। ବାହାର ଜିନିଷ କହିବାକୁ ଗଲେ ଯଦି ଲସି ନହେଲେ ନହେଲେ କୋଲଡ୍ ଡ୍ରିଙ୍କସି। ଲସି କୋଲଡ୍ ଡ୍ରିଙ୍କସ୍‌ ନହେଲେ ଆଉ କିଛି ନାହିଁ ବାହାର ଜି ଷ କିଛି ଖାଇଆକୁ ଇଚ୍ଛା ନାହିଁ।
ଆପଣଙ୍କ ମାନେ ବ୍ଲ କୋଲଡ୍ ଡ୍ରିଙ୍କସ୍‌ ଟା ଛା ଆପଣ ସବୁ ଛାଦେଲେ ଫାଷ୍ଟ ଫୁଡ୍ ରେ କୋଲଡ୍ ଡ୍ରିଙ୍କସ୍‌
ଆଜ୍ଞା।
ଆମକୁ ଆଣିକି ସେଇଠି ଯୋଉ ଆକ୍ୱଆଗାଡ୍ ରେ ସବୁ କାରଣ ମୁଁ ଧୋଇଆକୁ ପାଣି ବାହାର କରି ସେଇଥିରୁ ମାନେ ମୁହଁ ଧୋଇ ବ୍ରଣ ଫଣ ମୁହଁରେ କିଛି ହବନି ତାପରେ ଆଉ କୋଉଟା ପିଇବା ପାଇଁ କୋଉଟା ଆଉ ଗାଧୋଇବା ପାଇଁ କୁଅଟା ସେଇ ଗୋଟେ ମାନେ ଆକ୍ୱଆଗାଡଷ୍ଟ୍ରୋ ଟେ ହେଇଥିବ ସେଥିରୁ ସବୁ ପ୍ରକାର ପାଣି ବାହାରିବ ସେ ଖେଲେଛ ଆଉ କାଇ ଆଲକା ଲାଇନ୍ ହେଇକି ବାହାରୁଥିବ ପାଣି ଟା ପୁରା ପୁରା ପିଓର ହେଇକି ବାହାରୁଥିବ ସେ ପାଣି ସେ ଆମକୁ ଦେଖେଇଲେ ଯୋଉ କଡଟା ଥଣ୍ଡା ଆଉ ସେ ପାଣି ଟାକୁ ନେଇକି ଦେଖି ଲେ ଗଲା ଆଳକୁ ସେଇ ଯୋଉ ଥଣ୍ଡା କୋଲଡ୍ ଡ୍ରିଙ୍କସ୍‌ ଟୋଟାଲ୍ ଟୋଟାଲ୍ କୋଲଡ୍ ଡ୍ରିଙ୍କସ୍‌ ଟା ମାନେ ଆମ ଶରୀ ବଡିକୁ ଯାଇକି ସେ ଟୋଟାଲ ମାନେ ସେଇଟା ପୁରା ନ୍ୟୁଟ୍ରାଲ ହବର ଆମ ବଡିରେ ସାସିକି ଦି ମାସ ଲାଗିବ ଆମେ ତ ପ୍ରତି ଦିନ ଦେଖୁଛେ ହଁ, ଯଦି ସବୁ କିଛି ଛାଡିଦେଲେଣିି ତେଣୁ ମୁଁ ଆପଣଙ୍କୁ ସଜେଷ୍ଟ କରିବି ଆପଣ କୋଲଡ୍ ଡ୍ରିଙ୍କସ୍‌ ତ ମଷ୍ଟ ଆଗେ ସେଟା ତାହାଲେ ଛାଡିଦିଅନ୍ତୁ କୋଲଡ୍ ଡ୍ରିଙ୍କସ୍‌।
ହୁଁ, କୋଲଡ୍ ଡ୍ରିଙ୍କସ୍‌ ନପିଇଲେ ଆମେ ଥଣ୍ଡା ଯୋଉ ପାଣି
ମୋ ସାଇଡରୁ ଆପଣଙ୍କୁ କିଛି ସାଉଣ୍ଡ ଶୁଭୁଛି କି?
ଆପଣଙ୍କ ଟି ଭଏସ ଟି କଟୁଛି।
ଓ ନେଟୱର୍କ ଇସୁ ନା ଆମର ଏଠି ମାଇକ ବାଜୁଛି ତ ଯୋଉ ଭାଇଙ୍କ ବାହାଘରକୁ ଯାଇଥିଲୁ ତାଙ୍କର ଆ ରିସେପ୍ସନ୍ ସେ ବାଲକୁନୀକୁ ଟିକେ ଭଲସେ ନେଟୱାର୍କ୍ ଆସଚି ନହେଲେ ଏଇ ଘରକୁ ଆଉ ନେ
ଆଉ ଭୋଜି ଭୋଜି ହୋଉଚି ନିମନ୍ତ୍ରଣ କଲନି?
ଭୋଜି ଯେତେବେଳେ ମୋ ନିଜ ଭାଇ ବାହାହ ନିଜ ଭାଇ କଣ ବାହାଘର ହୋଉଚି ସେଇଟା କୁଟୁମ୍ବ କୁଟୁମ୍ବ କୁଟୁମ୍ବ ମ୍ବ ମାନେ ଏମିତି ହେଇକିନା ଆଉ।
ଆଜ୍ଞା ଆଉ ଭୋଜିରେ ଆଜି ଭୋଜିରେ ସବୁ ଆଇଟମ କଣ ହେଇଚି? ମିଠାଟା ଆଣିନାହାନ୍ତି?
ଭୋଜିରେ ଭାତ ହେଇଥିବ ଡାଲି ଆଉ ଖି ଘାଣ୍ଟିଥିବ ଫୁଟଣ ପନିର ପୋଟଳ ପାମ୍ପଡ଼ ଚିପ୍ ଦହିବରା ଆଇସ୍
ଆଜ୍ଞା ଆଇ-ଆଜ୍ଞା।
ମୁଁ ଆପଣଙ୍କୁ ଖାଇଲାବାକୁ ଖାଇବାକୁ ଗଲା ହଁ ନିହାତି ସେ ପାଇଁ ଏମତି ହବ ମୁଁ ଗଲେ ଆପଣଙ୍କୁ ଫୋଟୋଟା ଛାଡିଦେବି ଆଉ।
ଆଜ୍ଞା। ଭଲ।
ଆମେ ତା ବର ଯାତ୍ରି ଯାଇଥିଲୁ ନାଚିନାଚି ଏତେ ହାଲିଆ ହେଇଯାଇଥିଲୁ ଯେ ତାଙ୍କ ଆଙ୍କ ଝିଅ ଘରବାଲା ଯୋଉ ସବୁ କିଓର ଥିଲେ
ଆଜ୍ଞା।
ଟେଷ୍ଟ କିଛି ଆମେ ଜାଣିନୁ। ମାନେ ଏତିକି ବେଳକୁ ପୁରା ତୁ ନାଚି ନାଚିକା ପୁରା ଧଇଁସଇଁ ନିଶ୍ଵାସ୍ ପ୍ରସ୍ୱାସ୍ ଖାଲି ଜୋରେ ନବା ଆସିବା ମାନେ ନିଆଁ ହୋଉଚି ଏତିକିବେଳକୁ ଶାନ୍ତିରେ ସିନା ପାଞ୍ଚ ମିନିଟ ବସିଲେ ଟିକେ କୁଲ୍ ହେଲେ ତାପରେ ସିନା ଖାଇବାକୁ ଇଛା ଟା ହବ ଆମ ତ ଖାଲି ଧଇଁସଇଁ ହେଇଯାଉଚି ନାଚିନାଚି ଲାଇରା ମାନେ ଆମେ ଆମ ଗାଁ ସାହିରୁ ଯେତକ ସାଙ୍ଗ ମୋର ସବୁ ସମସ୍ତେ ମିଶି ଯାଇଥିଲୁ ଗୋଟେ ଗାଡିରେ ଥିଲେତ ତେଣୁ ଗଲାବେଳକୁ ଦୋଳଯାତ୍ରା କହିକି ଯାଇଥିଲୁ ସେଠି ନା ତିକି ବି ଉତୁପାତ ହୋଉଥୁଲୁ ନା ଆଉ ସା-ଅଲଗା ବଡ କି ସାନ ହେଇଥିଲେ ଅଲଗା କଥା କ୍ଲାସମେଟ୍ ଆଉ ଛଡା ହବକି? ପୁଣି ଏଟା ଆମର ଲାଷ୍ଟ୍ ବାହାଘର ପୁଅ ବା
ହୁଁ।
ପରେ ଭଲକି ଉଡେଇକିନା ଫେରେ ଆସଲୁ ଆଉ। ସେ ତ ଉଠିପାରୁନି ଚାରିଦିନ ହେଲା ବାହାଘର ରହିଲାଣି ତିନି ଦିନ ଆଉ। ମୁଁ ଉଠିପାରୁନି।
ଏ ବାହାଘରେ ତାହେଲେ ବୋହୁତ ନାଚୁଚନ୍ତି ଆପଣ?
ବୋହୁତ ବୋହୁତ ଭଗବାନ ମୁଁ ଏମତି ନାଚିଚି ଯେ କ୍ୟାସେଟଟା ଆଜି ଯୋଉ ପଡିବ ଦି
ଆଉ କଲେଜରେ ଯୋଉ ଫଙ୍କସନ୍ ହୋଉଚି ଆପଣ ନାଚୁଚନ୍ତି ନା ନାଚୁନାହାନ୍ତି?
ହଁ ନାଚେ ନାଚେ ମୁଁ ନାଚେ ଏକା-ଏମିତିରେ ବି ମୁଁ ନାଚେ। ବୋହୁତ ନାଚେ ପ୍ରାଇଜ୍ ଫ୍ରାଇଜ୍ ବି ଆଣଚି।
ଆଜ୍ଞା ଆପଣ ତାହାନ୍ ଆପଣ ଡ୍ୟାନସର୍ ତାହେଲେ ଆଉ।
ହଁ ହଁ ମୁଁ ସବୁ ଡ୍ୟାନସ୍ କେବଳ ଡ୍ୟାନସ୍ ନୁହଁ ମୁଁ ଆକ୍ଟିଙ୍ଗ୍ ବି କରେ ୱାନପ୍ ବି କରେ ସଙ୍ଗ୍ ବି ବଲ୍ ବୋଲେ ଏଭରିଥିଙ୍ଗ୍।
ଆଜ୍ଞା ଆଜ୍ଞା।
ଆପଣ କରନ୍ତିନି କି ଆପଣଙ୍କର କି ସେମତି କିଛି ନାହିଁ?
ନା ଆମେ ସିଙ୍ଗିଙ୍ଗ୍ ଆମେ ଗୀତ ବୋଲୁ।
ଆଚ୍ଛା ଗୀତ ବୋଲନ୍ତି ପରବର୍ତ୍ତୀ କଲେଜ ହେଲେ ମୁଁ ଗୋଟେ
ଆଉ ହୋଉ ବନ୍ଧୁ ଟିକେ ବ୍ୟସ୍ତ ଅଛି ମୁଁ ଟିକେ ତମକୁ କଲ୍ କରୁଚି ପରେ ଟିକେ ଜୟ ଜଗନ୍ନାଥ ବନ୍ଧୁ।